ହଁ ମ୍ୟାଡମ୍। ଭଲ ଅଛନ୍ତି ନମସ୍କାର ଭଲ ଅଛନ୍ତି? ହଁ ଭଲ ଅଛି। କଣ କରୁଥିଲେ?
ଏଇ ସେ ମହୋତ୍ସବ ଯାଇଥିଲି ତ ସେଇଠୁ ଆସିଲା ପରେ ଅଛି ଆଉ।
ଓ ହୋ ହୋ। ହଁ ହଁ। କଣ କଣ ଆସିଥିଲା ମହୋତ୍ସବରେ ହଁ ମୁଁ ବି ଯାଇଥିଲି ମହୋତ୍ସବଜେ। ମୁଁ ଯାଇଥିଲି। କାଲି ଯାଇଥିଲି ହେଲେ ଏତେ ସବୁ କିଛି ପଡ଼ିନଥିଲା ଖାଲି ସେ ଯେଉଁ ବ୍ରହ୍ମପୁରର ଯେଉଁ ଆଚାର ପାମ୍ପଡ଼ ସେ ଦୋକା ଦୋକାନକୁ ଯାଇଥିଲି ଯେ- ବହୁତ ସାରା ସବୁ ଆଇ। ଟଙ୍ଗ ପଡ଼ିୁଥିଲା। ଆଉ ଆପଣ। କଣ କଣ ଆଣିଲେ ସେଇଠୁ
ମୁଁ ତ ଆଚାର ନେଇକି ଆସିଛି। ଆଉ ସେ ଆମ୍ବ ଆଚାର ବି ନେଇକି। ଆସି ଆଉ କଣ ସବୁ ଛୁଇଁ ଆଚାର ଥିଲା କୋଳି ଆଚାର ଥିଲା ସବୁ ସବୁ ପ୍ରକାରର ଥିଲା ପଣସ ଆଚାର କେତେ ଟାଇପସ ର ଥିଲା। ହଁ। ହଁ ଟେଷ୍ଟ କଲି ଯୋଉଟା ଭଲ ଲାଗିଲା ଆମ୍ବା ଆଚାର ଟା ମତେ ଟିକେ ଭଲ ଲାଗେ ତ ଖଟା ମିଠା। ତ ଧରିକି ଆସିଛି ସେଇଟା ଆଉ। କୋଳିଆ ଆଚାର ନେଇକି ଆସିଛି।
ଆଚ୍ଛା ଆଚଛା ହଁ ମୁଁ ବି ଆଣିଲି ଯେ ମୁଁ। ଆମ୍ବ ଆଚାର ଆଣିଲି। ହେଲେ ସେ ଆମ୍ବ ସଢ଼ା ଆଚାରଟା ତାଙ୍କ ସେ ସେଇଠି ହିଁ ବନେଇକି ଦେଉଥିଲେ ମାନେ ବନେଇକି ସେଇଠି କରୁଥିଲେ। ଥିଲେ ସେ କେମିତି କରୁଥିଲେ କି ମୁଁ ତାଙ୍କୁ ପଚାରିଲି। କେମତି କେମିତି କରୁଛ। ହଁ।। ପଚାରିଲି ତ ସେ କହିଲେ, ହଁ, ନାହିଁ ନାହିଁ। ସେିକହିଲେ ଆମ୍ବ ସଢ଼ାକୁ ଆମେ ଯେ ଏମିତି ଯିଏ ନେଉଛନ୍ତି। ନଉଛନ୍ତି। ଆଉ ଯଦି ନାଇଁ। ତ ସେମାନେ ସେଇଠି ହିଁ ଆଚାର ବନେଇକି ଦେଉଛନ୍ତି।
ଅ ସେ ଖାଲି ଆମ୍ବୁ ସେଡା ବି ଦଉଥିଲେ କି ସେମାନେ।
ହଁ ନାଇଁ। ଦୁଇ ପ୍ରକାରର ଥିଲା ସେଇ ଠିକ ମାନେ ଅ ଆଚାର ଟା ଦ୍ୱି ପ୍ରକା ପ୍ରକାର ଥିଲା ଗୋଟେ ହଉଚି, ମିଠାର ଥିଲା ଆମ୍ବଶଢ଼ାର ଆଉ ଗୋଟେ ଗୋଟେ ରାଗର ଥିଲା।
ହଁ ହଁ।
ବି ନେଇପାରିବ ନହେଲେ ତ ସେ କଣ କରଥିଲେ, ଆମ୍ବର ସେଇ ଯଉଁ ଆମ୍ବ ସଢ଼ାର ସେଇ ଆଚାରଟା କଣ କରିଥିଲେ ପିସ୍ ପିସ୍ କରିକି କାଟି ଦଉ ଥିଲେ ଆମତି ସ୍କ୍ୱେର କ୍ୟୁବ ଟାଇପ। ଟାଇପ୍ ର ମନେ ଏମିତି କାଟିିକି କାଟିକି ସେ କଣ କରୁଥିଲେ ଗୋଟେ ଏ ମାନେ ର ମସଲା ଟାଇପ ର କିଛି ଗୋଟେ ଏମିତି ଶୋଧିଲେ।
ହ ହଁ।
କି ଆଉ ଆ ଲଙ୍କା ଆଉ ମାନେ ଶୁଖା ଲଙ୍କା ଜିରାକୁ ଗ୍ରାଇଣ୍ଡ ମାନେ ଏମି ଗୁଣ୍ଡ କରିକି ସେ ସେଇଠି ସେଇଠି ହଁ ସେଇଠି ଗୁଣ୍ଡ କରିକି ହଁ ସେଇ ର ଦେଖିଥିଲେ ସେଇଠି ମୁଁ ତାଙ୍କୁ ପ ସେଇଟା କଣ ପକଉଛନ୍ତି ହଁ ଆଉ ଗୋଟ ଟେ ଏ ମାନେ ସୋରିଷ ତେଲ ଟିକେ ପକେଇକି ସେଇଟା ଗୋଟେ ଡବାରେ ରଖିଥିଲେ ସେଇଟା ଦେଲେ ସେ କହୁଥିଲେ ଆମେ ଏମିତି ଏମିତି ବନଉ ଥିଲୁ ବୋଲି କହିଲେ ଯଦି ଚାହିଁବେ ଆ ଆପଣ ସୁଖା ବି ନେଇ ପାରିବି। ନହେଲେ ଆପଣ ଯଦି ଆଚାର ଚାହୁଁ ଜ ନ୍ତି ହଁ ଆଚାର ଯଦି ଚାହୁଁଛନ୍ତି ଆମ୍ବ ସଢ଼ାର ତାହେଲେ ଆମେ ଏଟା ବନେଇକି ରଖିଚୁ, ଏଇଟା ବି ନେଇପାରିବେ ଆପ ପଣ ଆଉ କିଏ କିଏ? ତ ଖାଇବାକୁ ଖାଲି ବି ସେମିତି ଭଲ ପାଆନ୍ତି। ମାନେ ଯୋଉ ଆମ୍ବସଢାର ତ ସେ ମୁଁ ତାଙ୍କୁ ପ, ହେଁହେଁହେଁ। ନାଇଁ ପଚାରିଲି ମୁଁ ତାଙ୍କୁ ଏଇଟା କେମିତି ବନଉଛନ୍ତି ସେ କହିଲେ ଏମିତି କାଟିକି ଆମେ ଏମିତି ବନଉଛୁ। ଆଉ ମୁଁ ତାଙ୍କୁ ପଚ୍ ଆକ୍ଚୁଆଲି କଣ କଣ ଏଥିରେ ମସଲା ପକଉଛନ୍ତି ବୋଲି ପଚ୍ ପାରିଲି ଆଉ ସେ କହିଲେ ନାଇଁ ଜିରାକୁ ଗୁଣ୍ଡ କରିବେ। ଶୁଖାଲଙ୍କା ଗୁଣ୍ଡ। କରିବେ। ଆଉ ଲୁଣ, ସେଇଟା ପକେଇକି ସୋରିଷ ତେଲ ଟିକେ ପକେଇକି ରଖିବା ଆଉ ଏ ଏଇଟା ନେଇକି ଆପଣ ଖରାରେ ରଖିବେ। ଆଉ ଯେତେବେଳେ ଦଶ ପନ୍ଦର ଦିନ ଯାଏ ଖରାରେ ଟିକିଏ ରହି ତ ତାପରେ ଆପଣ ଖାଇଲେ ସେଟା ପୁରା ମାନେ ସେ ତେଲଟା ପୁରା ସେଥିରେ ପୁରା ରହିଛି ମାନେ ରଚିଯାଇଥିବ। ତ ଭଲ ଲାଗେ। ଗିବ ଖାଇବା ପାଇଁ କହିଲେ ହେଁ-ହେଁ ଏଁ।
ତା ହେଲେ ଟେଷ୍ଟ୍ କଲେ ଆପଣ, ଆଣିକି?
ହଁ ଟେଷ୍ଟ କରିଲି ମୁଁ ତ ସେଇଠି ଖାଲି ସେଇଟା ଆମ୍ବ ସଡ଼ାଟା ଟେଷ୍ଟ କରିଥିଲି ମୁଁ ଟିକେ ମିଠାଟା ଆଣିଲିନି ମିଠାଟା ଏତେ ଭଲ ଲାଗିବନି କହିକି ମୁଁ ଖାଲି ସେଇ ଯୋଉ ଜ ତ ଲୁଣ ପକାଟା ସେଇଟା ନେଇକି ଆସିଲି।
ହଁ ହଁ।
ଆଣିଥିଲେ ଆଉ ଆଚାର କରିକି ସେ ଡବାରେ ରଖିଥିଲେ। ଗୋଟେ ଡବା କୁ ସେଇଟା ଶହେ ଟଙ୍କା କହୁଥିଲେ। ଗୋଟେ ଡବା ଏମତି କାଚ ବଟ୍ ବୋତଲରେ ତ ସେ ଟା ସେ ଦଉଥିଲେ ନେଇକି ଆସିଲି। ଭଲ ଲାଗିଲା ଆଗ ଘରେ ବିର କିଛି ଘରେ ବି ସମସ୍ ତେ ପସନ୍ଦ କଲେ ଖାଇବା ପାଇଁ। ଆଉ ଆ ହଁ ଆଉ କଣ
ଆଉ ସେ ପାମ୍ପଡ ଆଣିଲିନି।ମୁଁ ତ ପାମ୍ପଡ଼ ଦେଖିଲି କିନ୍ତୁ ଆଣିନି।
ନାଇଁ ମୁଁ ବି ଆଣିନି। କିନ୍ତୁ ଯେତେବେଳେ ଯି ବି ଆଉଥରେ ନେଇକି ଆସିମି। ମୁଁ ସେ ତ ମାନେ ଆଚାର ପାଇଁ ଟିକେ ସେଇଟା ତୋମେ କହିଲା ଭଳିଆ କୋଳି ବି ଟିକିଏ ଆଣିଲି। ପଣସ ର ସେଇଟା ବି ଟିକିଏ ଆଣିଲି। ଏମିତି ସବ କୁ ଆଣିନଲି ଆଉ। ସବୁ ଭଲ ଲାଗେ। ମାନେ ସବୁ ଭଲ ଟି କହି ମାନେ ସେ କେମିତି ବନଉଛନ୍ତି ସେ କହୁଚନ୍ ତି ବି ମାନେ ପୁରା ଭଲ ସେଟା କିଛି ସଫା ସୁୁତୁରା ମାନେ କ୍ଲିନ୍ ପୁରା ଅଛି। ଭଲ ଲାଗୁଛି ସେ ଟା ମାନେ ଆଣିବା ପାଇଁ ଆଉ ଖାଇଲେ ବି ଭଲ ଲା ଉଛି ଆଉ ଆମେ କଣ ବରସ ଷା ଦିନରେ କିଛି ଆମର ମାନେ ଆଣ୍ଟି ଯଦି ପରିବା କିଛି ମିଳିବନି କହିଲେ। ସାଧାରଣତଃ ଆଚାରରେ ଆମେ ଖାଏ ପାଦୁମ୍ ସେଥିପାଇଁ ନେଇକି ଆ ସିଲି ଆ
ହୁଁ ନାଇଁ ଭଲ କଲେ। ଆଉ ପାମ୍ପଡ ବି ଭଲ ଭଲ ତ ଥିଲା ଭଲ ଭଲ ପାମ୍ପ ପଡ ଭୁଡା ବି ଥିଲା ଅ, ସେ ଯୋଉ ଉଁ, ତ କଣ ସେଇ ଯୋଉ ରାଶି ପାମ୍ପଡ ଥିଲା। ଆଉ ସେ ଯୋଉ ଲିଆ ପାମ୍ପଡ ନା କଣ କୁହନ୍ତୁ? ସେଇଟା ବି ଥିଲା। କାଟା ନା କଣ? ସେଇଟା ଯୋଉ ରେଡ ନାଲି ନାଲି କଲର ର ଟିକେ ପତଳା ପତଲା ଯାକ ଗୁଡ଼କ ବି ଥିଲା ହୁଁ ।
ଆଛା ଆଚଛା । ହଁ ସେମତି ସବୁ ସେଇଟା ବ୍ରହ୍ମପୁରର ସ୍ପେସିଆଲ ପାମ୍ପଡ଼ ବୋଲି ଲେଖା ହେଇ
ହଁ ସେମାନେ ସବୁ ବ୍ରହମପୁରରୁୁ ହଁ । ବ୍ରହ୍ମପୁରରେ ବହୁତ ଫେମ ପ୍ରସିଦ୍ଧ ନା ଆଚାର ପାମ୍ପଡ ବଡି ପାଇଁ । ଆଉ ବଡି ବି ତ ଥିଲା ଦେ ବସିଲେଣି ।
ହଁ ବଡ଼ି ବି ଥିଲା ଦେଖିଲି । ନାଇଁ ମୁଁ ଦେଖିଲି ବଢିଥିଲା ଲିଆ ବଢ଼ିଥିଲା ଆଉ ସେ ଯୋଉ ପ୍ଲେନ୍ ବା କଲା ବଡ଼ି ବିରିରେ ଯେଉଁ ଆମେ ବନାଉଛନ୍ତି ।
ଓହୋ ଲିଆ ବଢ଼ି ଲିଆ ବୁଢ କେମିତିର ଲିଆ ବୁଡି
ଲିଆ ବଡି ହଁ ଲିଆର ସେମାନେ ଲିଆରେ ଲିଆର ବଡି । କହିଲେ ମତେ ଲିଆ ବଡି କହିଲେ ଆଉ ଗୋଟେ ମାନେ ସେ ଯୋଉ ଯୋଉ କଣ କଖାରୁ ମଞ୍ଚ ଜିର ଗୋଟେ ବଡ଼ି ସେଇଟା ବନେଇଥିଲେ ରସୁଣ ଫସୁଣ ପକେଇକି ଦେଖାଯାଉଥିଲା ରସୁଣ ସବୁ ଲାଗିଛି ସେଇଥିରେ ସେଇଟାରେ ବି ଥିଲା ହଁ ସେଇଥିରେ ସବୁ ମିକ୍ସ କରିକି ମାନେ ମିଶିକି ଥିଲା ଆଉ । ଏଇଟା ସବୁ ନେଇକି ଆ ନେକ୍ସଟ ଟାଇମ୍ ଗଲେ ଆଉ ଥରେ ନେଇକି ଆସିବି ସେଇଟା
ହଁ ଡୋଳି ଡୋଳି ବି ବସ ଥିଲା । ହଁ ବହୁ ବହୁତ ପ୍ରକାର ଦୋଳି ଆସିଥିଲା ଏଥର ହଁ । ସିଏ ବସିଲେନି ।
ହଁ ଛୁଆ ମାନଙ୍କର ନାଇଁ ଛୁଆ ମାନଙ୍କର ବି ଥିଲା ବଡ଼ମାନଙ୍କର ବି ଥିଲା ମୁଁ ଟିକେ ଦୋଳିରେ ବସିଲି ହଁ ମୁଁ ଟିକିଏ ଦୋଳିରେ ବସିଲେ ମୋତେ ଟି ଟେ ମାନେ ବାନ୍ତି ହୁଏ ତ ସେଥିପାଇଁ ମୁଁ ବସି ସେ । ପୁଅ ପୁଅକୁ ନେଇକି ଯାଇଥିଲି ତ ପୁଅ ସହିତ ତ ବସିଥିଲି।
ଅ ହ ରାମ ରେ ବି ବହୁତ ବଡ ଆସିଛି ଏଥର ହୁଁ ସାନେ ବହୁତ ବଡ ଦିଶୁଛି ସେଇଟା। ଆଉ ସେ
ହଁ।
ଆଉ ଗୋଟେ ସେ ଯୋଉ ଅ ଉଁ ବସିବାର ଆଉ ଗୋଟେ ଆସଥିଲା ଆଉ ଟ୍ରେନ ବି ଆସିଛି ଛୋଟ ପିଲାଙ୍କ ପାଇଁ ବି ଅଲଗା ଆସିଛି ବଡମାନଙ୍କ ପାଇଁ ଅଲଗା ଆସ ସିଚି ସବୁ
ଅ ହ ହ ହ ଭଲ ଏଇଟା ବର୍ଷକ
ମୁଁ ଯାଇକି ହଁ ଯାଇକି ପଳେଇ ଆସିଲି କାହିଁ ନା ଆଉ ଟିକେ ସନ୍ଧ୍ୟାରେ ନ ହେଲେ ଭିଡ ହେଇଯାଉଛି ଅଧିକ ଆଉ ଧରେ ଦୁଇ ବର୍ଷକୁୁ ଥରେ ହଉଛି ନା ତ ଅଧିକ ଭିଡ ସବୁ ଘ ର ଗୁଡା କୁ ବି ଆସୁଛନ୍ତି ଏବଂ ବାହାରୁ ସବୁ ଆସୁଛନ୍ତି ସାଙ୍ଗସାଥିମାନେ ସବୁ ଆସ ଛନ୍ତି ଦେଖିବା ପାଇଁ ବୋଲି ହଁ।
ଆଛା ଆଚ୍ଛା ଦୁଇ ବର୍ଷକୁ ଥରେ?
ହଁ ଦୁଇ ବର୍ଷକୁ ଥରେ ହଉଛି ନାଇଁ ଏବେ ହେଲେ ପୁଣି ଆଉରି ଦୁଇ ବ ର୍ଷରେ ହବ ଆଉ।
ହଁ ଭଲ ଏଇଟା ଗୋଟେ ସମସ୍ତଙ୍କ ପାଇଁ ସମ ସ୍ତେ
ସମସ୍ତେ ବି ଯାଉଛନ୍ତି ଛୁଟ୍ ହଁ ହଁ ସେଇଟା ସେଇଟା ବି ଭଲ ଖରା ଛୁଟିରେ ହଉଛି ସମସ୍ତେ ଅ ପିଲାଙ୍କର ବି ସ୍କୁଲ ଛୁଟି ରହୁଛି ତ ଯାଉଛନ୍ତି ସମସ୍ତେ ମିଶିକି ବି ଆଉ ହୁଁ। ଖାତା, ପେନ୍, ବହି ବହି ବି କିଛି ସେ ପେନ୍, ଫେନ୍ ସେ ଖାତା ଦୋକାନରେ ବି ଥିଲା ଗୋଟେ ଦିଟା। ମାନେ ଏମିତି ସେ ରାମାୟଣ ମହା ଭାରତ ଭଳି ଗପ ବହି ଗୁଡାକ ଥିଲା ହଁ। ଆଉ ପେନ୍ ପେନ୍ସିଲ ରବର ଛୋଟ ପିଲାଙ୍କର ସବୁ ଆସିଥିଲା। ଆଉ ବାସନ କୁସନ ବି ଆସିଥିଲା। ସେଇ ମହୋତ୍ସବକୁ। ହଁ ଆଉ ସାନ ସାନ ପିଲା ମାନେ ନାଚୁଥିଲେ, ଦେଖିଲେ ଆପଣ
ହଁ ହଁ ଦେଖିଲି ଦେଖିଲି।
ସାଂସ୍କୃତିକ କାର୍ଯ୍ୟକ୍ରମ ବି ଚାଲୁଥିଲା ସେଇଠି। ହଁ, ବହୁତ ବଢିଆ ନାଚ
ମିତି, ହଁ ବହୁତ ଭଲ ନାଚୁଥିଲେ ।ଭଲ ଲାଗିଲା। ହଁ, ଏଇଟା ଭଲ ସମସ୍ତ- ଏତେ ମାନେ, ଖୁସି ହଉଚନ୍ତି। ପିଲାମାନେ ବି ଛୁଟି ରେ ଯାଇ ପାରୁଛନ୍ତି ସେଇଟା ହଉଚି ବଡ଼ କଥା। ଆଉ ସବୁ ଜାଗାର ସବୁ ମାନେ ସବୁ ସବୁ ସହରର ମାନେ ଭୁବନେଶ୍ୱର ହଉ ପୁରୀର ହଉ ଚାନ୍ଦୁଆ ବି ଆସ ଥିଲା । ସବୁ ପ୍ରକାର ଜିନିଷ ଆସିଥିଲା ଆଉ କେଉଁ କେଉଁ ଜାଗାର ଯାହା ଯାହା ପ୍ରସିଦ୍ଧ ସେ ସବୁ ଜିନିଷ ଆସିଥିଲା ଆଉ।
ହୁଁ।
ହଉ ହଉ ମ୍ୟାଡ଼ମ୍ ଠିକ୍ ଅଛି ତାହେଲେ। ହ ହ ହ ହଉ ହଉ ଆଜ୍ଞା ଆଜ୍ଞା ହଁ ନମସ୍କାର ହଁ ।